ହ୍ୟାଲୋ ହଁ ହଁ ବାବୁ କଣ କରୁଛ?
ସୋଇଛି।
ସୋଇଛ ସନ୍ଧ୍ୟାବେଳୁ କଣ ଶୋଇପଡ଼ିଲ?
ସନ୍ଧ୍ୟା କୋଉଠି ଆଠଟା ଏକାବନ ହେଲାଣି ସନ୍ଧ୍ୟା କଣ?
ଖରାଦିନ ଆମର ଜଣା ଆମର ମୂଳରୁ ଅଟା ଚକୁଡ଼ା ହେଇନି।
ହଁ ନଅଟା ହେଲାଣି ମୁଁ ଖାଇ ପିକୀ ସୋଇଲିଣୀ ତ କହୁଛ
ମୁଁ କହିନି ଆମର ମୂଳରୁ ଅଟା ଚକୁଡ଼ା ହେଇନି। ରୁଟି ହବ ତରକାରୀ ହବ ତାପରେ ଯାଇକି ଖିଆ ହବ। ଆଉ ଖାଇଲ କଣ?
ଖାଳ ଭାତକୁ ପୋଟଳ ଆଳୁ ଭଜା।
ରୁଟି ପୋଟଳ ଆଳୁ ଭଜା। ରୁଟି ନା ହ୍ୟାଲୋ ହାଲୋ ହାଲୋ
ହାଲୋ
ହାଲୋ
ଖାଇବା ହେଇନି?
ନା ମୁଁ କହନି ରୁଟି ଖାଇଲ ନା? ଝିଅ ମୋ ଜୋତା ଟା ଆନ। ହାଲୋ, କଟି ଯାଉଛି ହଁ ଆଉ ନା ଆମର ତମର ନେଟୱର୍କ ପାଉଛି ନା?
ହଁ ଆମର ନେଟୱାର୍କ ପାଉଛି।
ହଁ ମୋର କଣ ଅପ୍ ଡାଉନ୍ ହଉଛି ପଦାକୁ ପଳାଏ। ନା ଆଉ କ କଣ? ତୁମ ସେ ବେଣୁସ ଏତେ ବଧ ହଁ ହାଲୋ, ମୁଁ କହିଲି ତମର ସେଠି ବେଣୁସୁ ଖାଇଦେଇଥିବ, ତମର ବେଣୁସୁ ଖାଅ ବୋଧେ।
ନାଇଁ ଭୋକ ହେଲାରେ ମୋର ଯେତେବେଳ ଇଛା ହବ, ମୋ ଇଛା ହେଲେ ଏଗାରଟାରେ ଖାଇବି।
ହଁ, ଓ ହୋ। ନାହା ଆଉ, କରୁଛ କଣ ଏବେ? ହାଲୋ ହାଲୋ ହାଲୋ ହାଲୋ ହାଲୋ, ହାଲୋ ବାବୁ। ହାଲୋ ହାଲୋ